ହାଲୋ ହଁ ଦିଦି ଏ ଖାଇକି ଉଠିଲି ତୁ?
ମୁଁ ଯାଇଥିଲି ଡାକ୍ତରଙ୍କ ପାଖକୁ ଟିକେ।
କ ପାଇଁ?
ମୁଁ ଗୋଡ ଖରାପ ହେଇଚି ତ ପଡି ଯାଇଥିଲି। ଗୋଡ ଟା ଭ ଚର ହେଇଯାଇଛି ସେଇଟା ଦେଖେଇବା ପାଇଁ ଯାଇଥିଲି ଆଉ।
ଓହୋ ହ ତ କେମିତି କଣ ଅଛି ସବୁ ରିପୋର୍ଟ।
ରିପୋର୍ଟ ର ଏକ୍ସରେ କରିଥିଲା ଯେ କିଛି ରିପୋର୍ଟରେ ବାହାରିଲାନି। ଖାଲି ମାଡ ହେଇଯାଇଛି ଜୋରେ ଭିତରୁ।
ଓହୋ ହଁ।
ସେଟା ଦେଖାଉଛି ଭାଙ୍ଗିନି କିଛି ଦେଖଉଛି କିନ୍ତୁ ବହୁତୁ ଜୋର ଦରଜ ହଉଚି। ଆଉ ପିଣ୍ଡା ହଉଚି ବିନ୍ଧା ହଉଚି ରହି ହଉନି ଆଉ।
ଅ କୋଉ ଜାଗାରେ ପଡିଥିଲୁ କି?
ହଁ ଆମେ ଯାଇଥିଲୁ ଗୋଟେ ବୁଲିବା ପାଇଁ ତ ଠାକୁର ଦର୍ଶନ କରିବା ପାଇଁ ବାଟ ଟିକେ ଏପଟ ସେପଟରେ ପଡିଗଲି ଆଉ ଟ୍ରାକରେ ଆଉ।
ଓହ ଟ୍ରାକ୍ ରେ ପଡିଲୁ ତ ଏଇ ଯୋଉ ବଡ଼-ବଡ଼ ଯୋଉ ମେଣ୍ଟାଲ୍ ଉପରେ ପହିଲୁ କି ନା ଖାଲିରେ?
ହୁଁ ମେଣ୍ଟାଲ ଉପରେ ପଡିଗଲି ପରା ହାଇଟ ରୁ ଟିକେ ପଡିଗଲି ତ ମୁଁ ଟିକେ ମୋଟା ଲୋକ ଆଉ ପାଜିବାଲା ଅଛେ ପୁରା ଆଣ୍ଟ ଫଣ୍ଡ ମାଟ ହେଇଯାଇଛି ହେଲାଣି ସତର ଅଠର ଦିନ ହେଲା। ଟିକେ ବି କମୁନି ଆଉ ବେଶୀ-ବେଶୀ ଦରଜ ରହିଚି କମୁନି ଆଉ।
ସେଟା କଣ ହେଇଚି କହିଲୁ ମାଡ ଯୋଉ ହେଇଯାଇଚି ଯୋଉ ଜାଗା ଟା ତାପରେ ଚାଲା ବୁଲା କରିଦଉଛୁ ସାଙ୍ଗେ-ସାଙ୍ଗେ ଟିକେ ରେଷ୍ଟ ନେଲେ ଟିକେ ମୋ ଫୁବୁ ମାଇଲେ ନହଲେ ସ୍ପ୍ରେ ଫ୍ରେ ଅଛି ମାଇଲେ କମିଯାଏ ଯିଏ କରିଦଉଛୁ ଆ ସେଥିପାଇଁ ବୋଧେ ସେଟା କମୁନି କି କଣ ହଁ ମାସେ ଖଣ୍ଡେ ରେଷ୍ଟ ନେଲେ ବେଡ୍ ରେଷ୍ଟ ନେଲେ ଏଟା କମିଯିବ ମ। ମାଡ ହେଇଯାଇଚି ମାନେ ବେଡ୍ ରେଷ୍ଟ ନେଲେ କମିଯିବ।
ଏବେ ସାଙ୍ଗେ-ସାଙ୍ଗେ ବେଡ୍ ଉପରେ ବାଜିଗଲା ଯେ ଗୋଡ ପୁଣି ହୁଁ ପୁଣି ଦରଜ୍ ହେଇଗଲା।
ଓହ। ସେଇଟା ଟିକେ ଦେଖିଆକୁ ପଡିବ, ସେମିତି ବାଜିଲେ ହିଁ ବେଶୀ ଇଏ ହବ ସେଟା କମିବନି। ଠିକ୍ କମି ଆସିଲା ବେଳୁ ଯଦି ବାଜିଯିବ ସେ ପୁଣି ଯୋଉ ପେନ୍ କୁ ସେଇ ପେନ୍ ହବ ଆଉ କମିବ କି।
ହଁ।
ଆଉ ମୁଁ କଣ କହୁଥିଲି କହିଲୁ, ଏବେ ତ ସ୍ନାନ ପୂର୍ଣ୍ଣିମା ସରିଲା।
ହଁ।
ଆଉ ଆମେ ଚାଲୁନ ଟିକେ ଯାଆନ୍ତେ ବାହୁଡାକୁ କି ଗୁଣ୍ଡି ଚା ଯୋଉଠିକି ହେଲେ ଟିକେ ଯାଆନ୍ତେ ମନ୍ଦିର ଟିକେ ଜଗନ୍ନାଥ ମନ୍ଦିର ଯାଆନ୍ତେ। ଆମ ଫ୍ୟାମିଲି ସବୁ ଏନ୍ତି ବୁଲି ବୁଲେଇକି ଆସନ୍ତେ।
ତମେ ମାନେ ସବୁ ଯାଅ ମୁଁ ତ ଯାଇପାରିବିନି ମୋ ଗୋଡ ମୁଁ ଲଗେଇ ପାରୁନି। ଚାଲି ପାରୁନି ଟୋଟାଲି କେମ୍ତି ଯିବି ଏତେ ବାଟ ନଲେ
ଆମେ ଆମେ କଣ କରିଆ କହିଲୁ ଟ୍ରେନରେ ଯିବାନି, ଆମେ ଗୋଟେ ଟ୍ରା
ହଁ।
ଭେଲର ଗୋଟେ ବୋଲର କରିଦବା, ସମସ୍ତେ ଏଁ ଗଲେ ହାରି ଭଲସେ ଦର୍ଶନ କରିକି ଗୋଟେ ରୁମ୍ ନେଇଯିବା ପୁରା ମନ୍ଦିର ପାଖେରେ, ପୁରା ମନ୍ଦିର ସାମ୍ନାରେ ଯୋଉ ରୁମ୍ ରା ସବୁ ଭଡାକୁ ମିଳୁଚି ସେ ଟିକେ ଅଧିକ ରେଟ୍ ନେବେ କିନ୍ତୁ ମାନେ ଭଲ, ଠା ତମେ ଆରାମସେ ଦେଖିପାରିବ, ବାହାରେ ଠାକୁର ଏଇନା ଟିକେ ରଥଯାତ୍ରା ଆଉ ଇଏରେ ରହିବେ। ତମେ ବାହାରେ ସେଇ ପାଖେ ରେ ଯୋଉ ରୁମ୍ ନେଇଯିବା, ବାହାରେ ଆରାମ୍ସେ ଦେଖିପାରିବା ତାପରେ ବି ତତେ ବି ଆଉ ବେଶୀ ପ୍ରୋବ୍ଲେମ୍ ହବନି ଉଁ ଚାଲିବା କି ଯିବା ଆସିବାରେ, ସେଠି ବି ମନ୍ଦିରରେ ମାନେ-ମାନେ ବଡ ଦାଣ୍ଡରେ ଆମର ବସିବୁ। ଆଉ ବିଚ୍ କୁ ଯେତବଳେ ଧର ଆମେ ଯିବା କି କଣ ଯଦି ଯିବାକୁ ଇଚ୍ଛା ହବ ତାହେଲେ ତତେ ଅଟୋ ରେ ଆମେ ବସେଇଦବୁ ଯୋଉ ଫ୍ରି ଅଟ ଆସୁଚି ସେଇଟା ତ ନେବେନି ନା ସିଆଡେ ଏ ବେଟ୍ରୀ ଅଟୋ ରେ ବସେଇ ଦବୁ, ତୁ ସେଠି ଯିବୁ ବସିବୁ। ଠାକୁରଙ୍କ ଜାଗା ଟିକେ ଏଇ-ଏଇ ଟାଇମ୍ ରେ କେତେ-କେତେ ଲୋକ କୁଆଡୁ-କୁଆଡୁ ଆସିକି ଯାଉଚନ୍ତି। ଆମେ ତ ଯାଇପାରୁନେ, ଆଁ ତ ସେଇଟା ମୁ ଭାବୁଥିଲି ଯାଇଥିଲେ ଟିକେ ଭଲ ହେଇଥାନ୍ତା
ଆଉ କଣ କରିବି ଗୋଡ ପୁରା ଭାଙ୍ଗି ପାରୁନି କି ଛି କରି ପାରୁନି ଗୋଡ ଭାଙ୍ଗି ହଉନି ବସି ହଉନି କିଛି ହଉନି ଗାଡିରେ ବି ବସିକି ଯିବା ସମ୍ଭବ ହଉନି ମୋର।
ଓହୋ।
ବହୁତୁ ଜୋରେ ମାଡ ହେଇଚି।
ଆମେ ତ ଯେବେ ଯାଇଥିଲେ ବି ବଢିଆ ସେ ଠାକୁରଙ୍କୁ ଦର୍ଶନ କରିଚେ, ଆଁ ରାତି ଟାଇମ୍ ଟା ବେଶୀ ଠାକୁରଙ୍କର ଟିକେ ଫାଙ୍କା ରହୁଚି, ମାନେ ଲୋକ କଣ ସବୁ ଯିଏ ଗାଡି ଫାଡିରେ ଆସୁଚି ସିଏ ତାଙ୍କର ପଳେଇ ଆସୁଚନ୍ତି ଗାଡିରେ, ସନ୍ଧ୍ୟା ସୁଦ୍ଧା କିମ୍ବା ଗୋଟେ ଦିଟା ବେଳୁକୁ ପାଳୋଉଚନ୍ତି। ଆଉ ଯୋଉମାନେ ଧର ରହୁଚନ୍ତି, ସେମାନେ ବି କଣ କରୁଚନ୍ତି ନା ସଖାଳୁ ଦର୍ଶନ କରିଦଉଚନ୍ତି ସନ୍ଧ୍ୟା ବେଳୁ ସେମାନେ ପ‌ଳୋଉଚନ୍ତି ସମୁଦ୍ର କୂଳକୁ। ସେଠି ତାଙ୍କର ବସଚନ୍ତି ଏଞ୍ଜୟ ଫେଞ୍ଜୟ କରୁଚନ୍ତି, ଆଉ ରା ରେ ବେଶୀ ଲୋକ ରହୁନାହାନ୍ତି ଆମର ବଢିଆ ସେ ଦେଖୁଛୁ ଦର୍ଶନ କରିକି ଆସିଲେ। ଆଉ ଯଦି ମାନେ ଏବେ ଆମ ଘରେ ବି ସମସ୍ତେ କହୁଥିଲେ ଯିବା ପାଇଁ। ଯେ ଏଇଠି ଭିଡ଼ ସମସ୍ତଙ୍କୁ ଦେଖୁନାହାନ୍ତି ଆଣ୍ଠୁ ଗଣ୍ଠି ପ୍ରୋବ୍ଲେମ ଗୋଟେ ବାହାରିଲାଣି ସମସ୍ତଙ୍କର ଆଣ୍ଠୁ ଗଣ୍ଠି ତ ସେମାନେ ଚାଲି ପାରିବେନି ସେଇଥିପାଇଁ ରଥଯାତ୍ରରେ ଆଁ ମାନେ ଯିବା ପାଇଁ ଟିକେ ଡର ଲାଗୁଛି ଆମେ ଛୁଆ ପଳେଇବୁ ସିନା ସେମାନେ ଯାଇପାରିବେନି କଣ ଲାଭ ସେମାନଙ୍କୁ ନେଇକି।
ହଁ ସେମାନେ ଯାଇପାରିବେନି ପୁଣି କହିବେ ପଛରେ କି ଆମେ ଦେଖିପାରିଲୁନୁ ଠାକୁର ଯାଇଥିଲୁ। ସେଥିପାଇଁ ଟିକେ ଆମେ ଏନା ଯାଉନୁ ମୁଁ ଯାଇ କହିଲି ଦେଖିବା ଆମ। ଆଉ ଆମେ ମିଶିକି ଯାଆନ୍ତେ ଏଠି ସିନା ଗଲେନି। ଆମେ ମୁଁ ସମସ୍ତେ ମିଶି ମିଶକେ ଯାଆନ୍ତେ। ଝିଆରିକା ବି ଆମେ ସବୁ ଯାଆନ୍ତୁ ଗୋଟ ଏଞଜୟ ହେଇଥାନ୍ତା। ତ ଛୁଟି ଖୋଲିଛି ପୁଣି ଛୁଟି ହବାର ଅଛି।
ହୁଁ
ଆଦି ଛୁଟି ହେଲା ଯାଆନ୍ତେ ଟିକେ ବୁଲି ବୁଲେଇକି ଆସନ୍ତେ ଆଉ ଚାରି ପାଞ୍ଚ ଦିନ ରହିକି ଆସନ୍ତେ।
ଝିଅ ର ପରୀକ୍ଷା ଅଛି ଛଅ ତାରିଖରେ।
ଓହୋ ଏଇ ଛଅରେ?
ହୁଁ
ଆଉ ପାଞ୍ଚ ଦିନ
ହୁଁ
ହଁ ହଉ ଆ ଆମର ହଁ ମୁଁ କହିଲି ତମ ସେପଟ ସାଇଟ ରେ ଗୋଟେ ମନ୍ଦିର ଖୋଲିଛି। କଣ ସେଟା ମିନି କେଦାରନାଥ ଗୋଟେ ଖୋଲିଛି।
ହଁ ମୁଁ ଶୁଣିୁଥିଲି କେନ୍ତୁ ସେଟା ସେପଟ ତମର ସେଇପଟ ସାଇଟ୍ ସେଟା କଣ କେମିତି? କହିଲୁ ମନ୍ଦିର ଟା
ମୁଁ ତ ଯାଇନି ମୁଁ ଟିକେ ଦୂରରେ ରହୁଛି। ଖାଲି ଶୁଣିଥିଲି ଆଉ ମନ ଯୋଉ ବନା ହେଇଚି ପୁରା ମିନି କେଦାରନାଥ ଆଉ ପୁରା କେଦାରନାଥ ରେ ଯେମିତିକା ହେଇ ଛି ସେମିତିକା ତାର ପ୍ରତିମୂର୍ତ୍ତି ପୁରା ଠିକ୍ ଠାକ୍ ସେଇ ଭଳିଆ ଗଢ଼ିଛନ୍ତି ପୁରା ଦେଖିକି ଆଉ ଭଲ ସରକାର ବି ଭଲ ସାହାଯ୍ୟ କରିଛନ୍ତି ଲୋକମାନ ଆଉ
ହ
ଚାରିଆଡ଼ୁ ବି ବହୁତ ଭଲ ଲୋକମାନେ ବି ସବୁ ଭଲ ଭଲ ଦାମୀ ଦାମୀ ଲୋକମାନେ ସବୁ ସାହାଯ୍ୟ କରିଛନ୍ତି। ମନ୍ଦିର ଗଢ଼ିବ ଗଢ଼ିବା ପାଇଁ ସମସ୍ତେ ପ୍ରୟାସ ଭଲ ମନ୍ଦିର ଟେ ହେଇଛି ଆଉ ବହୁତ ଲୋକ ଆସୁଛନ୍ତି ସବୁ ବିଭିନ୍ନ ଆଡ଼ୁ।
ହଁ
ବୋଧେ ଯୋଗ ହେଇନି ଆମର ଆମେ ଯାଇନୁ ଆଉ ଯିବା ଆଉ ସାଙ୍ଗ ହେଇକି ଯିବା ଆଉ।
ଆମର ଏବେ ଏଇ ଯୋଉ ମୁଁ ଦେଇ ହରିକା ଭାଇ ହରୀକା ସବୁ ଆସିଛନ୍ତିତ। ମାନେ କହୁଥିଲେ ଆମ ପାଖ ଆଖ କୋଉଠି ଟିକେ ବୁଲି ଯିବା ପାଇଁ ଆମେ ଯେହେତୁ ଏଇଟି ଆମର ଆହୁରି ବି ଗୋଟେ ପାଖରେ ଗୋଟେ ଶିବ ମନ୍ଦିର ପୁରା ପ୍ରତ୍ୟେକ ଠାକୁର ସେଠି ଯାଇଥିଲୁ ଆର ବର୍ଷ ଯାଇଥିଲୁ ତ ଆମେ ଭାବୁଥିଲୁ ମିନି କେଦାରନାଥ ଟିକେ ଯାଇଥାନ୍ତେ ଟଏ ଦେଖିକି ଆସିଥାନ୍ତେ ଯେ ବାଟ ଟା କେହି ଜାଣିନାହାନ୍ତି ଠାକୁରଙ୍କ ବିଷୟସ ନହିଁ ନା ସବୁ ଫୋନରେ ତମେ ଯାହା ମାରିବ ସେଇଆ ଆସୁଛି ତ ଠାକୁରଙ୍କ ବିଷୟରେ ସିନା ଜାଣି ଦେଇଛୁ ବାଟ ଟା କେହି ଜାଣିନାହାନ୍ତି ତ ସେମାନେ ସବୁ ପଚାରୁଥିଲେ କି ତୁ ଟିକେ ପଚାରିବୁ ଆଣ୍ଟି କୁ ଆଉ ହଁ ତମର ସେ ପାଖାପାଖି ନା ଦୂର ତ ତଥାପି ତମ ଘରଠୁ ସେଟା କେତେ ବାଟ ହବ ତିରିଶ ଚାଳିଶ କିଲୋମିଟର ହବ ନା କମ
ହଁ ହଁ ଆମ ଘରଠୁ
ହଁ
ନା ଏତେ ଦୂର ନୁହେଁ ଏ ପନ୍ଦର କୋଡ଼ିଏ କିଲୋମିଟର ହବ ଆଉ
ଓହୋ ପନ୍ଦର କୋଡିଏ କିଲୋମିଟର
ହଁ
ଦେଖିବା ଭାବୁଛୁ ଯିବା ପାଇଁ ଯଦି ଗଲୁ ତ ଭଲ କଥା ଟିକେ ଦେଖିକି ଠାକୁରଙ୍କୁ ଆସିବୁ ଏମତି ତ କେତେବେଳେ ଯାଇ ହଉନି ଇଏରେ ଯଦି ଏମିତି କେତେବେଳେ ମୌକା ପଡୁଛି ଠାକୁରଙ୍କ ହଁ ଇଏରେ ଯାଇ ହଉଛି ନହେଲେ ନାହିଁ
ହଁ ଏବେ ଠାକୁରଙ୍କର ବଡ ଉତ୍ସବ ହବ ସେଠି
ଓହୋ ଏବେ କେବେ କହିଲୁ ତାରିଖ
ଶ୍ରାବଣ ମାସରେ ଶ୍ରାବଣ ମାସରେ ଯୋଉ ବୋଲ ବମ ହୁଏ ସେଇଟା ଠାକୁର ଠାକୁରଙ୍କର ଅତି ପ୍ରିୟ ଶ୍ରାବଣ ମାସ ଏଇଠି ବହୁତ ଶ୍ରଦ୍ଧାଳୁ ଯୋଉ ବୋଲ ବମ୍ ଭକ୍ତ ସବୁ ବହୁତ ଆସନ୍ତି ତାଙ୍କ ପାଇଁ ସବୁ ବଢିଆ ବ୍ୟବସ୍ଥା କରାଯାଇଛି ଆଉ ପୁରା ଦାନ ଛତ୍ର କରାହବ କୋଉଠି ଖାଦ୍ୟ ଦିଆହଉଥିବ କୋଉଠି ପାଣି ଦିଆହ ଗୋଟେ ସରବତ ଦିଆହଉଥିବ ମାଗଣାରେ ସବୁ ଆଉ ସେମାନଙ୍କ ପାଇଁ ପୁରା ତାଙ୍କ ବାରେ ବହୁତ ଭକ୍ତ ନିୟୋଜିତ ବି ଥିବେ ଆଉ ଭକ୍ତ ମାନଙ୍କର ସେବା କରିବା ପାଇଁ କଥାଟା ଅଛି ଭକ୍ତଙ୍କ ସେବା କଲେ ତରିଯିବ ମାନବ ସେବା ହିଁ ମାଧବ ସେବା କହନ୍ତି ପାଇଁ ସମସ୍ତେ ଏ ଏଇ କାର୍ଯ୍ୟରେ ସେତେବେଳେ ନିୟୋଜିତ ହୁଅନ୍ତି ସବୁ ହ ମୁକ୍ତ ହସ୍ତରେ ସବୁ କଣ କହିଲୁ ଦାନ କରନ୍ତି ସବୁ ସମସ୍ତେ ଅର୍ଥ ଯୋଉ ଦାନ କରନ୍ତି ସେଇଥିରେ ସବୁ କାଉଡ଼ିଆ ଆମର ତାଙ୍କୁ କୁହାଯାଏ ବୋଲବମ ଭକ୍ତଙ୍କୁ କାଉଡ଼ିଆ କୁହାଯାଏ କାଉଡ଼ିଆ ଭାର ନିଅନ୍ତି ହଁ
ହଁ ହଁ
ତାଙ୍କୁ କାଉଡିଆ କୁହାଯାଏ ସେ କାଉଡିଆଙ୍କୁ ସବୁ ବାଟେ ବାଟେ କେଉ ବିଭିନ୍ନ ସ୍ଥାନ ମାନଙ୍କରେ କଉଠି ଜଳଛତ୍ର ଦିଅନ୍ତି କଉଠି ଅନ୍ନ ଭୋଜନ ଦିଅନ୍ତି ଏମିତି ସବୁ କରନ୍ତି ତାଙ୍କୁ ବାଟ କିଛି ଜଣା ପଡି ନଥାଏ ବହୁତ ବାଟରୁ ସେମାନେ ଚାଲିକି ଆସିଥାନ୍ତି ତ ଠାକୁରଙ୍କ ଉପରେ ଜଳାଭିଷେକ କରିବେ ବୋଲି
ହଁ
ଆଉ ଏମିତି ସବୁ ଭଲ ବ୍ୟବସ୍ଥା ହେଇଥାଏ ସେ। ସେତିକି ବେଳେ ଦେଖିଲେ ଭଲ ଲାଗିବ ଯା ଯାତ୍ରା ବି ପଡିଥାଏ। ଭଲ ଏଇ ଯୋଉ ବଜାର ଉଁ। ସବୁ ଖେଳନା ଫେଳନା ପିଲାମାନେ ସବୁ ଯୋଉ ଯାଆନ୍ତି ସବୁ କିଣିକି ଆଣନ୍ତି ତାକୁ। କଣ କହନ୍ତି ଛୋଟ ଯୋଉ ହଁ ବଜାର କହନ୍ତି ମିନା ବଜାର ହଁ। ସେ ମିନା ବଜାର ସବୁ ପଡେ ଖାଦ୍ୟ ଭଲ ଭଲ ମିଳେ ସବୁ ଖାଆନ୍ତି ଲୋକ କିଣିକି ଯା ତ୍ରା ପାଟି ପଡେ ଏମିତି ସବୁ ଆଉ। ଭଲ ହୁଏ ଠାକୁରଙ୍କର ଆଉ ବର୍ଷା ହଉଥାଏ ଠାକୁରଙ୍କର ଜଳା ବି ସେ କହଉ ଥାଏ ଦେଖିବାକୁ ତ ବହୁତ ସୁନ୍ଦର ଲାଗେ ଆଉ
ଆଉ ହଉ ମୁଁ ଟିକେ ରଖୁଛି ପଛରେ କରିବି।
ଅ ହ ହଉ ଠିକ୍ ଅଛି।